ହ୍ୟାଲୋ
ହ୍ୟାଲୋ କଣ କୁହନ୍ତୁ ଆପଣଙ୍କ ଦିନ କେମିତି ଗଲା? ତଁ କରୁଚ।
ଭଲ
ବସିଛୁ ଆପଣ କଣ କରୁଛନ୍ତି? ହ୍ୟାଲୋ
ହ୍ୟାଲୋ
ବସିଛି ଆପଣ କଣ କରୁଛନ୍ତି?
ମୁଁ ବି ବସି ଆଉ କଣ ଖାଇଛନ୍ତି ସନ୍ଧ୍ୟାରେ?
ସନ୍ଧ୍ୟାରେ କିଛି ଖାଇନି ଚାହା ପିଇଥିଲି ଚାହା ପିଇଥିଲି।
ଆଚଛା।
ଆପଣ।
ମୁଁ ବି ସେଇ ସେମ୍ ଚାହା ପିଇଥିଲି।
ଓହୋ ଆପଣଙ୍କ ଘର କୋଉଠି?
ଭୁବନ
ହଁ କଣ ଆମର ବି ଭୁବନ ଆପଣ ଏବେ କଣ କରୁଛନ୍ତି।
ପ୍ଲସ୍ ଥ୍ରୀ କରୁଛି ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ କରୁଛି ଫାଷ୍ଟ ଇୟର।
ପ୍ଲସ୍ଥିରୀ ଫାଷ୍ଟ ୟର
ଆଜ୍ଞା ମୋର ଢେଙ୍କାନାଳ ଢେଙ୍କାନାଳ
ଓୁମେନ୍ସ୍
ନାଇଁ ନାଇଁ ଏଇଟା
ଇଟେ କରୁଛନ୍ତି।
ଇ ଟେକରେ।
ଓହୋ
ହୁଁ ଆପ
ଆପଣ କଣ କରୁଛନ୍ତି ଓହୋ କଣ ଫାଷ୍ଟ ଇୟର ସେକେଣ୍ଡ ଇୟର ନା କଣ ଓହୋ। ସେକେଣ୍ଡ ସେମିଷ୍ଟ ଦେ ଓହୋ ଆପଣଙ୍କ ଘର?
ଆମ ଘର ଭୁବନ।
ହଁ ହଁ ଆଉ କଣ ଖାଇଥିଲେ ଖରାବେେଳେ
ଆପଣଙ୍କର ଭୁବନ କୋଉ ସାହିଡ଼?
ଭୁବନ ମାନେ ପ୍ରପର ଭୁବନ ଆମର କୁନ୍ଦା ନିନ୍ଦାପାଟଣା।
କୁଡି ଦ ନା ର ଏନ୍ଦା ପାଟଣା
ହୁଁ ଆପଣ
ଆମର କନିନା
ଓହୋ କୋନିନ୍ଦାରୁ? ଆଉ ଆପଣ କଣ ଖାଇଛନ୍ତି ଖରାବେେଳେ?
ଭାତ ଡାଲମା ଭଜା।
ହଁ ହୁଁ
ଆପଣଙ୍କର ସ୍କୁଲ ଲାଇଫ କୋଉ କୋଉ ସ୍କୁଲରେ କଟିଥିଲା।
ତପବନ।
ହୁଁ କୋଉ ୟର
ଟେନ୍ଥ ଲାଷ୍ଟ ତେନ୍ଥ କୋଉ ଆପଣଙ୍କର?
ତେଇଶ ତେଇଶ
ହଁ।
ତା--ନେ ଆପଣଙ୍କ ବ୍ୟାଚ୍ ରେ ସାଙ୍ଗ କିଏ ଥିବେ, ତାଙ୍କୁ ଜା---ଥିବେ।
ହୁଁ, ଜାନ୍‌ଚି।
କାହିଁକି?
ମନେ ନାହିଁ ଆଉ, ମୁଁ କା ସହିତ କଥା ହଉନି।
କେହି ତ ଚିହ୍ନା ଥିବେ।
ନାଇଁ, ମୁଁ ସେବେଠୁ ଟେନ୍‌ଥ୍ ରୁ ଆଉ ମୁଁ କଥା ହଉନି। ପ୍ଲସ୍‌ଟୁ ପରେ ଗଲା ପରେ ପ୍ଲସ୍‌ଥ୍ରୀ କର୍ଚି ଆଉ।
ପ୍ଲସ୍‌ଟୁ କଉଠି କର୍ଥିଲେ ପ୍ଲସ୍‌ଟୁ କ ଠି କ--ଲେ?
ପ୍ଲସ୍‌ଟୁ, ପ୍ଲସ୍‌ଟୁ କର୍ଥିଲି ଯାଜ୍‌ପୁର୍।
ଯାଜ୍‌ପୁର୍, ସାଇନ୍ସ ନା ଆର୍ଡ଼ସ୍‌। ଆପଣ ଏଇ ଯଉ ରାଜା ଭାଇ, ତାଙ୍କ ବ୍ୟାଚ୍ କି ରାଜା?
ହଁ ହଁ!
ଆଉ ଆପଣ ରେ ଜାଇଁଲେ?
କ'ଣ?
ଆପଣ କ'ଣ ପ୍ଲସ୍‌ଥ୍ରୀ କ'ଣ ସେମିଷ୍ଟାର୍ ଦେଇ ସାଇଲେଣି?
ଜଷ୍ଟ୍ ଏବେ ପ୍ଲସ୍‌ଟୁ ସରିଚି, ପ୍ଲସ୍‌ଥ୍ରୀ ଆଡ୍‌ମିଶନ୍ ହବ ଫାଷ୍ଟେ
ଆଚ୍ଛା।
ସେଖେଣ୍ଡେ ଇୟର୍ ହବ, ଆମର ଫାଷ୍ଟ୍ ଇୟର୍
ହଁ! ନା, ଆମର ସେକେଣ୍ଡ୍ ଇୟର୍ ହବନି ଆମର ଫାଷ୍ଟ୍ ଇୟର୍ ର ଙ୍କ କହିଲେ ସେକେଣ୍ଡ୍ ସେମିଷ୍ଟାର୍ ଟା ଆମେ ଦବୁ ଏବେ।
ତା'ପରେ ସେକେଣ୍ଡ୍ ସେମିଷ୍ଟାର୍ ହବ ଆମର, ସେକେଣ୍ଡ୍ ୟର୍
ଆଉ---ଖରା ବେଳେ କ'ଣ ଖାଇଥିଲେ?
ଭାତ, ଡ଼ାଲ୍‌ମା, ଭଜା, ଆପଣ କ'ଣ ଖାଇଥିଲେ?
ମୁଁ ଭାତ, ଶାଗ ଭଜା ସୋୟାବିନ୍ ଭଜା ଇନ୍ତି ଆଉ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା, ମାମା ଦେଇ, ଭାଇ, ଜେଜେମା ଏମ୍ତି ଆଉ।
ଆପଣଙ୍କ ଭାଇ ଆପଣଙ୍କୁ ସାନ ନା ବଡ଼?
ଅଛି ଆଉ ଆପଣଙ୍କ ଦିଦି ଆପଣଙ୍କଠୁ ବଡ଼।
ନାଇଁ, ମୋଠୁ ସାନ।
ଦିଦି ଆପଣ ସାନ।
ହଁ!
ମିଛ କହୁଚନ୍ତି କ--ଲେ।
ଆଉ ଆପଣଙ୍କ ବାବା ଯିଏ, ସିଏ ଟିଚର୍ ଚାକିରି କରିଚନ୍ତି।
ତାଙ୍କ ନାଁ ଆ ଅମିତ ଶାହା ଆପଣ କିଏ ଯୋଉ ବିକାଶ ସାର୍ ଉଁ ସାର୍ ଙ୍କର ଭାଇ ତ? ସାନ ଭାଇ
ହଁ।
ହଁ ହଁ। ଆପଣ ୟା ବିଷୟରେ କେନ୍ତି କଣ ଜାଣିଲେ?
ସାଙ୍ଗ ଜଣେ କହିଲେ।
ଓହୋ। ଏବେ ଆପଣ କୋଉଠି ପଢୁଚନ୍ତି?
ଏବେ ପ୍ଲସ୍ ଟୁ ପ୍ଲସ୍ ଟୁ ସଇଲା ପ୍ଲସ୍ ଟୁ ସଇଲା ମଠୁଣା କଲେଜରେ ପ୍ଲସ୍ ଟୁ କରିଥିଲି। ତାପରେ ମାର୍କ ମାର୍କ ସେମ୍ତି ଟିକେ ଭଲ ଆସିଲାନି ସେଥିପାଇଁ ପକେଇଥିଲି ପ୍ଲସ ଥ୍ରୀ ପାଇଁ କରିଥିଲି ମୁଁ କହୁଥିଲି ଡିପ୍ ଡିପ୍ଲମା କରିବା ପାଇଁ ଘରେ କିନ୍ତୁ କହିଲେ ପ୍ଲସ୍ ଥ୍ରି ଡିପ୍ଲମା ନ କରି ପ୍ଲସ୍ ଥ୍ରି କରିବା ପାଇଁ। ସିଭିଲ୍ ସର୍ଭିସ୍ ପାଇଁ ଅପ୍ୟା କରିବେ। ପଲ୍ଟିକାଲ୍ ସାଇନ୍ସ୍
ଓହୋ ଭଲ ହୁଏ?
ପଲ୍ଟିକା ସାଇନ୍ସ୍ ମୋର୍ ନଥିଲା ପ୍ଲସ୍ ଟୁରେ କିନ୍ତୁ ମୋର୍ ଯୋଉ ଫ୍ରି ମାନେ ମୋର ଯେତବଳେ କ୍ଲାସ ନ ଥିବ ବାହାରେ ବୁଲେ ମୁଁ ପାଲ୍ଟିକାଲ୍ କ୍ଲାସ୍ ସାର୍ ଯିଏ ଅଛନ୍ତି ସିଏ ଭଲ ପଢାନ୍ତି। ନୂଆ ଟିଚର ଆସିଥିଲେ ସମ୍ବଲପୁରରୁୁ ତାଙ୍କ ବ୍ୟବହାର ଭଲ ଲାଗେ, ତାଙ୍କ କ୍ଲାସରେ ବସେ, ସେଇଠୁ ଭଲ ଲାଗେ ତାଙ୍କ କ୍ଲାସ ପାଇଁ ତେଣୁକରି ତ ପଲଟିକାଲ ନେଲି ତାପରେ ପଲଟିକାଲ ତଥାପି ଏବେ ସବୁଠି ଦରକାର ହଉଛି ଯେ ଯୋଉ କମ୍ପିଟେଟିଭ ଏକ୍ସାମ ଦେଲେ ପଲଟିକାଲ ସାଇନ୍ସ ଆସୁଛି। ସେଭେଣ୍ଟି ପରସେଣ୍ଟ ସିକ୍ସଟି ପରସେଣ୍ଟ ପଲିଟିକାଲ ସାଇନ୍ସ ସେଥିରେ ଯାହା ହେଲେ ଥିବ। ସେଥିଲାଗି ପଲଟିକାଲ ସାଇନ୍ସଟା ନେଇଗଲେ ସବୁଠୁ ସୁବିଧା ଆଉ।
ହଁ ଆଉ କଣ ଏମ ଅଛି କଣ କରିବେ?
ଏମିତି ଥିଲା ଏମିତି ଥିଲା ନେବି ହେବା ପାଇଁ କିନ୍ତୁ ଯେହେତୁ ସାଇନ୍ସ ନେଇନଥିଲି ତାପରେ ବି ଆଉ କିଛି ଡିପ୍ଲୋମା କରି ହେଲାନି କଥା ହବୁନି ଆଉ। ସିଭିଲ ସର୍ଭିସ୍ କରିବା ନହେଲେ ପୋଲିସ କି ଆର୍ମି
ଅହୋ ହ ହ ହଉ ଆ।
ଆଉ ଆର୍ଟସ୍ ରେ ତ ବହୁତ୍ କିଛି ଅଛି।
ହଁ ହଁ ହୁଁ। ଆଉ ଘରେ କିଏ କିଏ ରୁହନ୍ତି?
ଘରେ ବାବା ମାମ ଆଉ ଝିଅ।
ହୁଁ ହୁଁ। ଆପଣ ଘରେ ନା କୋଉଠି?
ହଁ ଏବେ ଘରେ।
ହୁଁ ହୁଁ।
ଆଉ ଆପଣଙ୍କର ପ୍ରସ୍ତୁତି ସଇଲେ ଆପଣ କଣ ଭାବୁଛନ୍ତି କରିବେ?
ପ୍ଲସ ଥ୍ରୀ ପରେ ବି ଇଡି କରି ଭାବୁଛି, ଏବେ ପୁଣି ପ୍ଲସ୍ ଥ୍ରୀ କରୁଛି ତା ସତ ସିଟି ପାଇଁ ପଢୁଛି।
ସି ଟି ପାଇଁ ପଢୁଛନ୍ତି? ହେଲା ମୋର ବି ସି ଟି ପକେଇଛି, ଆପ୍ଲାଏ କରିଛି। କିନ୍ତୁ ପଢୁନି ଆ
ପଢିଥିଲେ ସେ କିଛି ନାହିଁ ସେ ସହଜ ତ ଅଛି, କ୍ଲାସ ଫ୍ଲାସ କରିଦେବେ ସେ ଇଏରେ। ଫୋନ ରେ।
ହଁ ଅନେକ ଦିନକୁ ଗୋଟେ ଦିଟା କ୍ଲାସ କରୁଛି।
ହଁ ବହିଟା କିଣିଦେବେ ସବୁଠୁ ସୁବିଧା। ଆଜ୍ଞା ଆପଣ ବାହାର କରିଦେବେ, କଣ କହିଲେ? କଣ କଣ ପ ମାନେ ଏଥର କଣ କଣ ଅଛି? ସାଇନ୍ସର ସୋସିଆଲ ସାଇନ୍ସ କଣ କଣ ଅଛି? କୋଉ କୋଉ ସବଜେକ୍ଟ କଣ କେମିତି ଅଛି? ଲାଇଫ ସାଇନ୍ସରେ କଣ କେମିତି ଅଛି, ମ୍ୟାଥର କଣ କଣ ଅଛି? ସେ ପୁଣି ଦେଇଛି ସେଥିର ମାନେ ରେସିଓ ଅଛି, ପରସେଣ୍ଟେଜ ଅଛି। ଏଇଟା ଅଛି ମାନେ କିନ୍ତୁ ତମେ ସେମିତି ପଢିବ ଜାଣି ପାରିବନି, ଫୋନରେ ଆଗେ ତମେ ମାରିକି ଦେଖିବ କଣ କେମିତି ଅଛି? ତାପରେ ସେଇ ଅନୁସାରେ ତମେ ପଢିଦେଲେ, ସେ ହେଇଯିବ।
ହୁଁ ହୁଁ।
ହୁଁ। ଦେଖିବା ପ୍ଲସ୍ ଥ୍ରୀ କରୁଛି, ପୁଣି ସିଟି ପାଇଁ ପଢୁଛି ଦେଖିବା ହବ ଯଦି ସି ଟି ବାଜିଯିବ ବାଜିଯିବ ନହେଲେ ପ୍ଲସ୍ ଥ୍ରି ପରେ ବି ଇ ଡି କରିବି ଆଉ
ଆଉ ବି ଏବେ ବି ଆସିଛି ଇନ୍ତିଗ୍ରେଟେଡ ବି ଇ ଡି ଯଦି ଚାହିଁବ ପକେଇ ପାରିବ।
ହୁଁ ନାଇଁ ଇଣ୍ଟିଗେଟ୍ ବି ଇ ଡି ଆପ ତ ଆପଣମାନେ ଦେଇପାରିବେ, ଇନ୍ଟିଗେଟେଡ ବି ଇ ଡି ପ୍ଲସଟୁ ପରେ ଦିଅନ୍ତି, ପ୍ଲସ ଥ୍ରି ପରେ ହେବନି ଆଉ ଇନ୍ଟିଗେଟେଡ ବି ଇ ଡି।
ମାନେ ପ୍ଲସ ଥ୍ରୀ କଲା ପରେ ଆଉ ଦେଇହବନି।
ପ୍ଲସ ଥ୍ରୀ କଲା ପରେ ଆଉ ଦେଇ ହବନି ଇନ୍ଟିଗେଟେଡ ବି ଇ ଡି।
ହୁଁ ହୁଁ।
ପ୍ଲସ ଟୁ ପରେ ହିଁ ସେଇଟା ଅଛି। ହେଲେ ସିଟ ଟା ଦେଇପାରିବ ଆଉ ଅଛି କଣ? ବି ଇ ଡ଼ ଟା ତମେ ପ୍ଲସ୍ ଟୁ ପରେ କରିବ ଖାଲି ବି ଇ ଡ଼ ଟା ଆଉ
ହୁଁ ବି ଇ ଡ଼ ଟାତ ଲେକ୍ଚର ପାଇଁ ନୁହେଁ କି।
ହଁ ହଁ
ଆଉ ଆପଣଙ୍କର ଏଇମ କଣ? ଆପଣଙ୍କର ଏମ କଣ ଅଛି?
ଆଉ ଆପଣ ଏବେ କଣ କରିବେ?
ଏବେ ବୋଲି।
ଏବେ ଆପଣ କଣ କରିବେ ପଢିବେ ନା କଣ କରିବେ।
ନାଇଁ କିଛି ନାହିଁ ଘରେ ବସିଛୁ ଫାଙ୍ଗା।
ଓ ହଁ
ଏଇ କାମ ରେ ଲାଗିଛୁ ଆଉ।
ଅହ ସମସ୍ତେ କାମ ଲାଗିଛନ୍ତି ଆଉ କାଲି ବୋଲି।
ହଁ
ହୁଁ
ଆଉ ଆପଣଙ୍କ ଦିନ କେମିତି ଆଜି କଟିଲା
ହଁ ସେମିତି ବର୍ଷ ତ ହଉଛି ଶୋଇ ଶୋଇଗଲା ଆଉ
ଓ ହୋ
ହଁ ଆପଣ ଏଟା କେବେଠୁ କଲେଣି
ଗୋ ଟିକେ ଏଇ ଦି ଦି ଦିନ ହେଇଛି
ଏଇ ଦୁଇ ଦିନ ହେଇଛି
ହଁ
ହଁ ମୁଁ ବି ସେଇ ମୁଁ ଭାବିଲି ମିଛ ହେଇଥିବ କଣ ହେଇଥିବ। ହଉ ଆପଣ ଯାଆନ୍ତୁ କଣ କରିବେ ଆଉ।
ହଉଁ।
ହଁ